ହାଲୋ।
ହଁ ଜୟ ଜଗନ୍ନାଥ।
ହଁ ଜୟ ଜଗନ୍ନାଥ ଆଜି କଣ ଆପଣଙ୍କର ବୋଧେ ନେଟୱାର୍କ୍ କି କଣ ବୋଧେ ନଥିଲା ବୋଧେ? ଆପଣ କଣ ମତେ ମେସେଜ୍ କରି କହିଲେ କଲ୍ କରିବା ପାଇଁ କଣ କିଛି କାମ ଥିଲା କି?
ଆଜ୍ଞା ଆଜ୍ଞା ମୁଁ କହୁଥିଲି ଆପଣ କେତେରେ ଦଉଚନ୍ତି?
କଣ କହିଲେ ଆପଣ କଣ ନେବେ କହୁନାହାନ୍ତି?
ଆପଣ କଣ ଦଉଚନ୍ତି କହୁନାହାନ୍ତି?
ମୁଁ ତ ଏବେ ନୂଆ ନୂଆ ଦୋକାନଟେ ଖୋଲିଚି ତ ମୁଁ ଏବେ ଗଛର ଚାରା ଗଛର ଚାରା ଦେଉଅଛି ଏବଂ ଖାଇବା ପିଇବା ପଦାର୍ଥ କିଛି ରଖୁଚି। ଉଁ- ମାନେ ଗ୍ରୋସରୀ ଦୋକାନ ଭଳି। ଆଉ କିଛି ଆଉ କିଛି ମାନେ ଝିଅ ପିଲାଙ୍କର କିଛି ମାନେ କପଡା ରଖୁଚି ଆପଣ କଣ କୁହନ୍ତୁ କଣ ନେବେ?
ଆଜି ମୁଁ ଗଛର ଚାରା ନେବି ଭାବୁଥିଲି।
ଓ ହ ଗଛର ଚାରା ନେବେ କେଉଁ ଗଛର ଚାରା ନେବେ କହୁନାହାନ୍ତି ମୁଁ ଆପଣଙ୍କୁ କମ୍ ଦାମ୍ ରେ ଲଗେଇ ଦେଇଥିବି।
ଆପଣଙ୍କ ପାଖେରେ ଡ୍ରାଗନ୍ ଫ୍ରୁଟ୍ ହବ?
ହଁ ଡ୍ରାଗନ୍ ଫ୍ରୁଟ୍ ହବ।
ଆଉ ବ୍ଲୁବେରି ହବ?
ହଁ ବ୍ଲୁବେରୀ ହବ।
ବ୍ଲାକ୍ ବେରୀ?
ହଁ ବ୍ଲାକ୍ ବେରୀ ହବ।
ମାଲ୍ପେରି?
ହଁ ହବ।
ଓହୋ କେତେ ରେଟ୍ ଅଛି ମାଲବେରୀ ର?
ମାଲବେରୀ ର ଚାରା ରେଟ୍ ରହୁଚି ମାନେ ଆପଣଙ୍କ ପାଇଁ କହିବି ନା ଆମର ମାନେ- ମାନେ ଆପଣଙ୍କ ପାଇଁ ନା ଦିନ- ଦୈନନ୍ଦିନ ଜୀବନ ର ଯଉ ରେଟ୍ ଟା ହେଇଟା କହିବି।
ନାଇଁ ଦୈନନ୍ଦିନ ଜୀବନରେ କୁହନି କାରଣ ଆପଣ ମୋ ପାଇଁ ବଢେଇକି କହିବେ ମୁଁ ଜାଣି
ଆରେ ନା- ନା- ନା ସେମିତି- ନା -ନା ସେମିତି କିଛି ନୁହଁ ଦୈନନ୍ଦିନ ଜୀବନ ପାଇଁ ରହୁଚି ଛଅଶ ଟଙ୍କା।
ଆଜ୍ଞା ମୋ ପାଇଁ?
ଆପଣ ପାଇଁ ଦେବେ ଚାରିଶ ପଚାଶ୍ ଦେବେ ଆଉ।
ତାଲେ ଆଚୁରେଟ ଟା ଚାରିଶହ ପଚାଶ ବଧେ ପଡିବ?
ନା ନା ମୁଁ ଆପଣଙ୍କୁ କହିଲି ନା ଛଅଶହ ବୋଲି।
ଆପଣ ମୁଁ ବା ଇନଷ୍ଟାଗ୍ରାମ ରିଲ ବି ମୁଭି ଦେଖୁଛି ଆପଣ ଏକା ଦେଖୁନାହାନ୍ତି। ସେ ଇନଷ୍ଟାଗ୍ରାମ ରିଲ ଆପଣ ଏକା ଦେଖୁନାହାନ୍ତି ମୁଁ ବି ଦେଖୁଛି।
ଆରେ ନା ନା ମୁଁ ଆପଣଙ୍କୁ ରିଲ ଦେଖୀ କିଛି କହୁନାହିଁ ମୁଁ ସତ ସତରେ ହିଁ କହୁଛି। ଆପଣ ଚାହିଁଲେ ଅନଲାଇନରେ ମଧ୍ୟ ତା ପ୍ରାଇସ୍ ଦେଖିପାରିବେ।
ଅଫଲାଇନରେ ଦେଖି ହବ?
ହଁ ଦେଖୁନାହାନ୍ତି ତାହାକୁ ମାରିକି ଦେଖନ୍ତୁ କି ତା ପ୍ରାଇସ କେତେ କଣ ରହୁଛି। ତାପରେ ଯାଇକି ଆପଣ ମତେ ପଚ କହିବେ।
ଆଉ ଆଙ୍ଗ ଇଛିୁ ଡ୍ରାଗନ୍ ଫ୍ରୁଟ
ଡ୍ରାଗନ ଫ୍ରୁଟ ଟିକେ ଅଧିକ ରହିବ ତାର ମାନେ ସାତଶହ ସାତଶହ ପଚାଶ ହଜାର ବାଲା ମଧ୍ୟ ଅଛି।
ଛା ଛାଲେ ଯେହେତୁ ସେ ଏପଟେ ଆମର ଲବେ ଟଙ୍କାରେ ବିକିରି ହଉଛି ଆପଣ କହୁଛନ୍ତି ଚାରିଶହ ପଚାଶ।
ତାହା ଆପଣ ଶସ୍ତାରେ ଦେଖୁଥିବେ ମୁଁ ଆପଣଙ୍କୁ ଶସ୍ତା କହୁନାହିଁ। ଆମର ଏଠି ସବୁ ଭଲ ଭଲ ଜିନିଷ।
ଆଜ୍ଞା ପୁରା ମହଙ୍ଗଟା ଟା ବା ଅଛି ଦୁଇଶହ ଟଙ୍କା।
ନା ନା ତେବେ ତାହା ମିଛ ହୋଇଥିବ ସମ୍ପୂର୍ଣ ରୂପେ ତ ଆପଣ ଜାଣି ପାରୁନାହାନ୍ତି ତାହା କେତେ ତାହା କେତେ ମାନେ କହୁନାହାନ୍ତି କୁହନ୍ତୁ କଣ କହୁଛନ୍ତି?
ଆ ମୁଁ ବା ନିଜେ ଛାତ ଉପରେ ଗୋଟେ ଲଗେଇଛି।
ଆପଣ ହୁଏତ ଖାଇସାରିକି ତାହାକୁ ଯଦି ଲଗେଇଥିବ ଲଗେଇଥିବେ ତାହା ତ ଆପଣ ମାଗଣା ପଡିଥିବ ତାହା ତ ମୁଁ କହିବି।
ଖାଇସାରିକି କଣ ମୋର ନିଜେ ଲଗେଇଥିଲି ନବେ ଟଙ୍କା ଦେଇକି ତାଥେରେ ଯୋଉ ଭଳିଆ ମଲବେରୀ ହଉଛି ମୁଁ ସବୁଦିନ ଯାଇକି ଖାଉଛି ଚାରିଟା ବେଳେ।
ଆପଣଙ୍କର ଆପଣଙ୍କର ଘର ମୋର ମନେ ପଡ଼ୁନାହିଁ ଆପଣଙ୍କ ଘର ଯାଜପୁର କହିଥିଲେ ନା ଆପଣ?
ଓହ ଆପଣ ତ ଭାରି ମଜାକିଆ ଲୋକ ଆଉ।
ଆରେ ନାଇଁ ମଜାକ କରୁନି ଆପଣ ସତରେ ଆପଣ ଯାଜପୁର ନା ଘର ମୋର ମାନେ ମନେ ପଡୁନାହିଁ ସତରେ ନା?
ଆପଣଙ୍କର କଣ ବରମପୁର?
ନା ନା ବରମପୁର ତ ଆମର କାହା ଘର ଏଠି ନାହିଁ ବରମପୁର ର ଆମର ଜଗତସିଂହପୁର।
ହ ସେଇୟା ଆଉ।
କଣ ସେଇୟା ଆପଣ ବୁଝିପାରିଲେ ମୋତେ ଟିକେ କହିବେ?
କଣ ବୁଝିବି ସେଇଆ ଆଉ।
ଆଉ ଆପଣଙ୍କର ଆଜି ଦିପହରେ? ହଁ ମୁଁ ଏବେ ଜଷ୍ଟ ଖାଇକରି ହି ଆସିକି ଦେଖିଲା ବେଳକୁ ଆପଣଙ୍କର ମେସେଜ ଆସିଥିଲା ମୁଁ କହିଲି କଣ କହୁଛନ୍ତି ବନ୍ଧୁ କଲ କରିବା ପାଇଁ। ବଦିଲ ହୁଏ ତାଙ୍କ ରିଚାର୍ଜ ନାହିଁ।
ମେସେଜ ରେ କଣଥିଲା?
ମେସେଜ ତ ଲେଖିଥିଲେ କି କରେ। ତାପରେ କଣ ଭୁବନେଶ୍ଵର ଏମସି ଲେଖିଥିଲେ ବୋଲି ତାପରେ ମୁଁ ଦେଖିବାକୁ ପାଇଥିଲି।
ନାଇଁ ନାଇଁ ତା ତା ପୂରୁବୁରୁ ଆଉ ଗୋଟେ ଭଲ ତାପରେ ଆଉ ଗୋଟେ ଭଲ ଗୋଟେ କଣ ଲେଖି ଥେବି ଦେଖନ୍ତୁ।
ହଁ ହେଇଥିବ ତାହା ତ ମୁଁ ତ ଏବେ ଟିକେ ବ୍ୟସ୍ତ ଜୀବନରେ ମୁଁ ଟିକେ ବିକାବିକି କରୁଛି ତ ଦୁନିଆରେ ଏବେ। ତେଣୁ ଟିକେ ଦେଖି ପାରୁନଥିବି ଏବେ ପଛରେ ଦେଖିଦେବି ତାକୁ।
ବେକାରୀ ଲୋକଟା ଏବେ ଟିକେ ଦେଖିଲେ।
ଏବେ ଆଉ କଣଟା ହିଁ ଦେଖିବି ଆଉ ଆଉ କଣ ଦେଖିବା ବାକି ରହିଲା ଯାହା ଦେଖିବା ତ ଦେହ ଦେଖିଦେଇଛି ବହୁତ ଭଲ ଟପିକ ବୋଲି ମୁଁ ଦେଖୁଥିଲି। କିନ୍ତୁ ତାହା ବିଷୟରେ ଏବେ ମୁଁ ଟିକେ ଏବେ କହିପାରିବି ନାହିଁ। ଆପଣ ଗୋଟେ କାମ କରନ୍ତୁ ଆପଣ ତାହାକୁ କୁହନ୍ତୁ ମୁଁ ତାର ପ୍ରତି ଉତ୍ତରରେ ଉତ୍ତର ଦେଇ ଦେଇ ଚାଲିବି।
ବାବୁ ଆପଣ ସତରେ ଭୂତରେ ବିଶ୍ଵାସ କରୁସ କରୁଛନ୍ତି!
କୋଉଥିରେ ବିଶ୍ଵାସ କରୁଛି ମୁଁ?
ଭୂତରେ।
ହଁ ଭୂତରେ କହିବାକୁ ଗଲେ ନା ମୁଁ ବିଶ୍ଵାସ ତ କରେ ନାହିଁ। କିନ୍ତୁ ହଁ ଗୋଟେ କଥା ଏକଥା କହିବି କି ଯେତେବେଳେ ପୁରା ରାତ୍ରି ହୋଇଥାଏ ସେତେବେଳେ ଟିକେ ଡର ତ ଲାଗେ।
ଆଜି ପର୍ଯ୍ୟନ୍ତ କୌଣସି ବୈଜ୍ଞାନିକ ପ୍ରମାଣ ମିଳି ନାହିଁ। ଲୋକେ ଯାହା ଦେଖନ୍ତି ସେଥିରେ ଭୁଲ ବୁଝିବା ଭୟ କିମ୍ବା ଗପ ମିଶିଥାଏ।
ହଁ ତାହା ତ ବେଶ ସତ କଥା କହୁଛନ୍ତି ଆପଣ କି ଆଜି କାଲିକା ଉପରେ କହିବାକୁ ଗଲେ ଆମେ ଆଗୁରୁ ଯେତେବେଳେ ରେସ ମାନେ ଛୋଟ ଥିଲେ ସେତେବେଳେ କହିବାକୁ ଗଲେ ଆମକୁ ଘର ଲୋକ ଏମିତି ଭୂତ କଥା କହି କେତେ କଣ ଡରଉଥିଲେ। କିନ୍ତୁ ଆଜିକାଲି ତ ଏସବୁ ଗୋଟେ ଅନ୍ଧବିଶ୍ୱାସ ବୋଲି କୁ କହିବାକୁ ଗଲେ ହୋଇଗଲାଣି। କିନ୍ତୁ ମୁଁ ଯଦି କହିବି କି ହଁ ମତେ ଡର ତ ଲାଗେ କିନ୍ତୁ ସର୍ବ ସଦା ସର୍ବଦା ଏମିତି ଭୂତ କଥା କହିଦେଲେ ମୋର ଡାର ଡର ଲାଗେନି। ଯଦି ହଁ କୋଉ ଦିନ ମୁଁ ଏକୁଟେ ଥାଏ ଘରେ ଅନ୍ଧାର ଥାଏ ତେବେ ଟିକେ ଟିକେ ଡର ବେଳେବେଳେ ଲାଗେ। ହ୍ୟାଲୋ। ହ୍ୟାଲୋ। ହଁ କୁହନ୍ତୁ ଆପଣଙ୍କ ଶବ୍ଦ ଏତେ ଆପଣ ଶବ୍ଦ ଯେତିକି ଜୋରରେ ଆସୁଛି ମୋ କାନ ଫାଟି ଯାଉଛି।
ତୁ ଗୋଟେ କଣ ଆପଣଙ୍କୁ? ଆପଣ କେବେ ସିସିଟିଭିରେ କୌଣସି ଭୂତର ଭିଡିଓ ଦେଖିଛନ୍ତି?
ସିସିଟିଭିରେ ପୁଣି ଭୂତର ଭିଡିଓ ଇଏ କିପରି କଥା?
ମୁଁ ପଚାରୁଛି ଆପଣକୁ?
ନା ନା ସିସି ଟିଭିରେ ଭୂତର ଭିଡିଓ କେମିତି ଦେଖାଯିବ ସିସି ଟିଭିରେ ତ ଭୂତମାନେ ଦେଖା ହିଁ ଯାଆନ୍ତିନି।
ଆଚ୍ଛା ଆଚ୍ଛା ଆଉ କିନ୍ତୁ ଗାଁରେ ତ ବହୁତ ଲୋକ ଅନୁଭବ କରନ୍ତି ଭୂତମାନେ ଅଛନ୍ତି। ଆପଣଙ୍କର କଣ ମତ?
ଗାଁ ରେ ତ ଅନୁଭବ ସହ ବର୍ଷା ମଧ୍ୟ ହୋଇଥାଏ ଆପଣ ଜାଣିଥିବେ।
ଏବେ କିନ୍ତୁ ସେଉରା ହଉନିପା।
ଓହୋ ସେମାନେ ଦି ଜଣ ହୁଏତ ଅ ହୋଇଥିବ ବ କାରଣ ଏବେ ତ ବର୍ଷା ପାଗ ଆସ ଲାଣି ତ ବର୍ଷା ମଧ୍ୟ ଏବେ ନିଶ୍ଚୟ ଆସିବ।
ଆପଣ ଟିକେ ଚେକ୍ କଲେ ହ୍ୱାଟସଅପ୍ ଟା।
ହ୍ୱାଟସଅପ୍ ଚେକ୍ କରିବି କାହିଁକି ସେଥିମଧ୍ୟରେ ଆପଣ କିଛି କହୁଥାନ୍ତୁ ନହେଲେ ତ ମତେ କିଛି
ମାଗଣା ଅଗ୍ନି ଖେଳୁଛନ୍ତି କି ଆପଣ? ମାଗଣା ଅଗ୍ନି
ନା ନା ମାଗେଣା ଅଗଣି କାଇଁ ଖେଳିବି।
ମାଗେଣା କୁୁଣି ଖେଳୁନାହାଁନ୍ତି?
ନା ଖେଳୁନାହିଁ କାଇଁ ଆପଣଙ୍କୁ କଣ ଲାଗିଲା କି?
ମତେ ଲାଗିଲା ଆପଣ ଖେଳୁ
ଆରେ ନା ନା ସେମିତି କିଛି ନାହିଁ ଆପଣ କୁହନ୍ତୁ କଣ ଭୂତ ବିଷୟରେ କହୁଥିଲେ କୁହନ୍ତୁ।
ଏକେ ଏକେ। କିନ୍ତୁ ଗାଁରେ ବହୁତ ଲୋକ ଅନୁଭବ କରୁଛନ୍ତି ଆପଣ ଟିକେ କଥା ହେବେ।
କଣ କହିଲେ? ଓ ହୋ ଆପଣଙ୍କ କହିବା ଅନୁସାରେ କି ମୁଁ ଟିକେ କଥା ହେବି। ଆପଣଙ୍କର ଏଇ ଦୈନନ୍ଦିନ ଭୁଲ ପାଇଁ ଆମୁକୁ କେତେ ଯେ ମାନେ ଅଁ ଅପମାନଜନକ ହେବାକୁ ପଡିପାରେ ଆପଣ ଜାଣି ବିି ଛନ୍ତି? କେବଳ ଆପଣଙ୍କର ସେଇ କଥା ପାଇଁ ଏଇ କଥା ପାଇଁ ହିଁ ମତେ ଆପଣଙ୍କର ମାନେ ଏ ସବୁ କିଛି ଭଲ ଲାଗେନି ଆପଣ ଟିକେ ନାକୁ କଥା ହେଉଛନ୍ତି ଫୁଣି କହୁଛନ୍ତି ଟିକେ ସମ୍ଭାଳି ଦେ ଯଦି ମୁଁ ହିଁ ସମ୍ଭାଳିିବାର ଥାନ୍ତା ତେବେ ମୁଁ କଣ କରିଥାନ୍ତି ଆପଣ ଦୈନନ୍ଦିନ ଜୀବନ ଏଇ ଭୁଲ ହିଁ ବାରମ୍ବାର କରୁଛନ୍ତି କାଲି ମଧ୍ୟ ଆପଣ ଏଇ ଭୁଲ ପ୍ରସାର କରିଥିଲେ ଆପଣଙ୍କ ମନେ । ଆପଣ ଫୁଣି କୁଆଡେ କଣ କଲେ ଛାଡନ୍ତୁ କିଛି କଥା ନାଇଁ ଫୁଣି ଶୁଭୁଚି ଫୁଣି ଶୁଭୁନି। ଆପଣ କେତବଳେ କୁଆଡେ ପଳଉଛନ୍ତି ମୁଁ କିଛି ବୁଝିପାରୁନାହିଁ। ଏହିପରି ଭାବେ ଯଦି ଦେଖିଆକୁ ଯିବେ ତେବେ ମୁଁ ଆପଣଙ୍କର ମୁଁ ଭାବୁଛି ଆପଣଙ୍କ ନାଁରେ ମୁଁ କହିବି ସବୁଆଡେ। ବିମଲ ବାବୁ କୁହନ୍ତୁ କିଛି। ଆପଣ କଣ କହୁଛନ୍ତି ମତେ ସ୍ପଷ୍ଟ ଭାବରେ ତ ଶୁଭୁ ନାହିଁ। କିନ୍ତ ଆପଣ ଯଦି ମତେ ବୁଝେଇ ଦିଅନ୍ତି ତେବେ ମୁଁ ଟିକେ ଭଲସେ ବୁଝିପାରନ୍ତି। ହାଲୋ। ହାଲୋ। ଏବେ କୌଣସି ବ୍ୟକ୍ତି ସ୍ପଷ୍ଟ ନଥିଲା ବୋଲି ଏବେ ଆମର ମାନେ କଲ୍ ମଧ୍ୟ ମତେ ଲାଗୁଛି କାହିଁ ଆଉ ସ୍ଵିକାର ମଧ୍ୟ ହେବ ନାହିଁ। ଆପଣଙ୍କ ଏଇ ଭୁଲ ପାଇଁ ମତେ କେତେ କଷ୍ଟ ହେଉଚି ଆପଣ ବୁଝିହିପାରୁଛନ୍ତି?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
ଆପଣ କଣ ଆପଣ କଣ କାନ୍ଦୁଛନ୍ତି ନା କଣ? ଆପଣ ବୋଧହୁଏ ଲାଗୁଛି ଆପଣ କାନ୍ଦୁଛନ୍ତି ବୋଲି।
ହଉ ମୁଁ ବୁଝିଲି।
ହାଲୋ ବିମଲ ବାବୁ ମତେ ଲାଗୁଚି ଆପଣ କାଁ ମାନେ କ କନ୍ଦ୍ରଣା କରୁଛନ୍ତି ଆପଣ କଣ ଜ କଷ୍ଟ ହେଉଛି କି?
କିଛି କଷ୍ଟ ହଉନି। କୁହନ୍ତୁ।
ନାଇଁ ଆପଣ ଯୋଉଭଳି ଭାବେ ଚିଲେଇଲେ ମୋର ଏପଟୁ ଛାତିରୁ ମାନେ ହୃଦୟ ବାହାରି ପଡିଲା।
ଛାଡନ୍ତୁ ସେ କଥା ମୁଁ କହିବି ଆପଣଙ୍କୁ ସମୟ ରଖନ୍ତୁ।
ଆଚ୍ଛା ହଉ।